ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ସାଙ୍ଗ କଣ ପଛପଟେ ଏମିତି ସବୁ ଆବାଜ ହଉଛି।
ହଁ ସେ ମେଘ ହଉଛି ଆଉ ଜୋର
ଜୋର ହଉଛି ଆମ ଆଡେ ବି ଏଇଠି ଜୋର ହଉଛି।
ହଁ। ଆଉ ତମ ସହର ପରିସ୍ଥିତି ଏଇନା କଣ?
କଣ କହିଲ ଶୁଵାଗଲାଣି ସାଙ୍ଗ?
ମୁଁ କହିଲି ତମ ସହର ପରିସ୍ଥିତି ଏଇନା କଣ?
ସହର ତ କିଛି ନାହିଁ ଆମେ ଏଇନା ସହର ଉପରେ ପୁରା ଉପର ଅଛୁ। ଆଡେ ବର୍ଷା ଫର୍ଷା ବି ଜୋର ରହୁଛି ଘୂର୍ଣ୍ଣ ବାତ୍ୟା ଭଳିଆ ହେଲାଣି ୟାଡ ସବୁ କଣ ହଁ ବର୍ଷା ପବନ ହେଇକି ଝଡ ହେଇକି, ହଁ ଗଛ ପଛ ଭାଙ୍ଗି ଫାଙ୍ଗି ପକେଇଲାଣି ଓ ବାଇଶ ଏକ୍ ବାଇଶ। ସାଇକଲ ଉପରେ କି କାହା ଉପରେ ସବୁ ଗଛଫଛ ପଡି ଯାଉଛି।
ଆଛା ଆ ବହୁତ ଲୋକ ଲୋକ ଲୋକ ବହୁତ ଅସୁବିଧାର ସାମ୍ନା କରି କରୁଛନ୍ତି। ଆଉ ହଁ ଗାଁଆର ସବୁ ଭଲ ଆଉ
ଉଁଉଁ ଉଁ ପଛରେ ଟିକେ ଅ ଅଲଗା ଆବାଜ ଆଉ ଶୁଭୁଛି।
ଆଚ୍ଛା।
ହୁଁ ଉଁ। ନା ମୁଁ କଣ ପଚାରୁଥିଲି ଗାଁଆର ସବୁ ପରିସ୍ଥିତି ସବୁ କଣ କେମିତି ଭଲ? ନାଇଁ ପଚାରୁିଥିଲି ଗାଁଆ ପରିସ୍ଥିତି ସବୁ ଭଲ ତ?
ହଁ ସବୁ ଭଲ ଆଉ, ହଁ ସବୁ ଭଲ ଆଉ ଗାଁରେ ତ ଏଇଆ ସବୁ ତ ବେକାରୀ ଗାଁ
ନା ମ ବେକାରୀ କାହିଁ ତମେ ହିଁ ସବୁ ଦୁନିଆକୁ ଖାଦ୍ୟପତ୍ର ଜିନିଷପତ୍ର ସବୁ ଦଉଛ । ବେକାରୀ କାହିଁ ହବ ତମେ ସବୁ ଭଲ ଆଉ ତମର ଯୋଉ ଚାଷ କରୁଥିଲ ଯୋଉ ଫଳମୂଳ ଗଛଲତା ଯୋଉ ଲଗଉଥିଲ ସେ ସବୁ ଚଲଉଛନା?
ଆମ ବାରିରେ ଏବେ ଏ ସେଉ ହେଉଛି, ତୁ ଉଉଉ ହଉଛି ଆମର ଡାଳିମ୍ବ ହେଉଛି ବିଭିନ୍ନ ପ୍ରକାରର ପନି ଲାଗୁଛି ସବୁ ଫଳଫଳ।
ପନିପରିବା ବି ଲଗଉଛ?
ହଁ ପନିପରିବା ଏଇଆ ଚାଷ ତ ହେଲା ଆମ ବୃତ୍ତି ଆଉ ଆମେ ଆଉ କଣ କରିବା ଗାଁରେ ରହିଲେ ଯେହେତୁ ଆଉ ଆମେ ତ ଆଉ ସହରରେ ପାଠଶାଠ ପଢ଼ି ଚାକିରି ପା ଖଣ୍ଡେ ପାଇଲୁନୁ। ହଁ।
ହଁ ଚାକିରୀଈଈ ତୁ ଭଲ ଗାଁରେ ରହିକି ନିଜ ବାପାମାଙ୍କୁ ଦେଖି ଚାଷଫାସ କରିବା।
ହଁ ସେଟା ବି ଗୋଟେ କଥା ଯିଏ ସବୁ ସହର କୁ ଯାଉଛନ୍ତି ଭଲ ମନ୍ଦ ସବୁ ହଇରାଣ ବହୁତ ହେଉଛନ୍ତି, ବାପା ମାଆ ସବୁ ଘର ଗାଁଆରେ ରହି ସବୁ ହଇରାଣ ହେଉଛନ୍ତି ସବୁ।
ହଁ କଅ।
ଆଉ କଣ ଖବର କ କହ ସାଙ୍ଗ ଆଉସ୍ ସେ ଯୋଉ ତମ ସାଙ୍ଗରେ ଯୋଉ ପଢୁଥିଲା ସେ ଯୋଉ ସାଙ୍ଗଟା ସେ ସହରରେ ଚାକିରି କରିଛି ତମ ପାଖରେ ପା?
ଉଁ ଶୁଭା ଯାଉନି ପୁରା ଭାଷାଟା ପୁରା ଭଲରେ ଶୁଭା ଯାଉନି।
ଉହୁଁ।
ହଁ ଭାଷାଟା ପୁରା ଶୁଭା ହଉନି ଭଲରେ ଶୁଭା ହଉନି।
। ଆମ ସହିତ ଆମର ଟେର୍ ଯେ
ହଁ। ହୁଁ କହ ଆଉ, ଆଉ ତମର ସବୁ ଫଳଫଳ ହେଲାଣି ଯଦି ହଉ ହଉଥବ ଆମ ସହର ଆଡେ ଟିକେ ପଠାନ୍ତ, ବସ୍ ମାଧ୍ୟମରେ କି କୋଉଥିରେ ଆସନ୍ତ ଯଦି ବୁଲନ୍ତ ଏଆଡେ ଏବଂ ଫଳମୂଳ ଟିକେ ନେଇକି ଆସ୍ ନ୍ତ ଆମ ପାଖକୁ। ଘରେ ଖାଇ ଦେଇ ଯାନ୍ତ ହଁ କହୁନାହାନ୍ତି।
ହଁ ମୁଁ କହିଲି ଆମ ସାଙ୍ଗରେ ଟେନ୍ଥ ବ୍ୟାଚ ରେ ଯିଏ ପଢୁଥିଲା ସେ ତମ ସେ ସହରରେ ଚାକିରି କରୁଛନ୍ତି ପା?
ହଁ ଦଶମ ଶ୍ରେଣୀ ସେ ପଢୁଥିଲା ଚାକିରିୀ କରିଥିଲା କରିଛି ସେ ଆମଠୁ ବହୁତ ଦୂରରେ କରୁଛି।
ଆଚ୍ଛା ତୁମ ପାଖ ଏ ସେଇଠି ନୁହଁ?
ନା ପାଖରେ କିଛି ମିଟର ଦୂରରେ ତୁ କିଛି ତା ପାଖକୁ ପହଞ୍ଚି ଯକୁ ଗଲେ ଆମକୁ ତିରିଶି ମି ସମୟ ଦରକାର।
ହଁ ଆଉ ତମ ସହରରେ ତମର ପରିବା ଫରିବା ଚାଷ କିଛି ଭଲ ମନ୍ଦ ମାନେ
ନା ନା କିଣା ସବୁ କିଣା। କିଛି ଲୁଣ ପାଣି ସବୁ କିଣା
ଓ ଆଚ୍ଛା ସହରରେ ରହିଲେ ସହର ଅବସ୍ଥା ସେଇଆ ଆଉ ସବୁଆଡ଼େ ସହରରେ ଆଉ ଥୋଡ଼ିନା ଗାଁ ଭଳିଆ ପରିସ୍ଥିତି। ଜମି ଜମି ଜମିରପ ଜମିର ପରିସ୍ଥିତି ବି ସହରରେ ବହୁତ ରେଟ୍ ଏବେ।
ହଁ ବହୁତ ମୂଲ୍ୟ ଏଠି। ଆଉ ଏଠିକି ତାକୁ ଛୁଇଁବାକୁ ଗଲେ ବି ଇଏ ହାତ ତମର କଣ ହେଇଯିବ।
ଆଜିକା ଡେଟ୍ ରେ ଆଉ ଜମି ଖଣ୍ଡ କିଣି ଏ ଜମିର ମୂଲ୍ୟ ଯିଏ ଯାହାର ଜମିର ମୂଲ୍ୟ ଜମିର ଯିଏ ସବୁ ଯାହାର ନାହିଁ ସେ ସବୁ ଜାଣିଛନ୍ତି।
ହଁ ଯଜ ତ ନାଇଁ ଆମ ଗାଁରେ ତ ବହୁତ କମର ଜମି ଅଛି ସେମିତି ହେଲେ ସେମିତି କହବ ସହରର କଣ ଜମି ରଖି ହବ ଏତେ ଏଥି ତ ରଖିବବନି କି ଚାଷ ତ କରିହବନି।
ସହର ହ ଜମିର ମୂଲ୍ୟ ମୂଲ୍ୟ ବି
ଯୋଉ ଭାଷା ଟା କ୍ଲିୟର ହଉନି ସାଉଣ୍ଡ ଟା ମାନେ ଶବ୍ଦ ଟା ଏପଟ ସେପଟ ହଉଛି।
ଓ ହୋ ମତେ ଟୱାର ନାହିଁ ଆଉ ନେଟୱର୍କ ନାଇ ପାଉନି ଆଉ। ଭାଷା କଣ କହିଲୁ ପଛ ପଠୁ ଅଲଗା ଭାଷା ଶୁଭା ହଉଚଛି ଯଦି ସେଟା ପଚାରନ୍ତି ତ ଆପଣ ହଁ ମାରିବେ। ହ ଆଉ ପଚାଶ ପଚାଶ ପଚିଶ୍ଦ ଦୁହେଁ କଥା ହେଇଛନ୍ତି ବୋଲି
ବୁଝିପହିଲୁ ସେଥିପଧେ ବାପା କଥା ହଉଛନ୍ତି ସେଥିପାଇଁ ଶବ୍ଦ ଟା ଜୋର ସୁଧ ହଉଛି ପଛପଟୁ ନା ନା ଏୟା ମୁଁ ପଚାରି କଲ କରିଥିଲୁ ଆଉ ସାଙ୍ଗ କଣ ଏତେ ଦିନ ପରେ କଲ କରିୁଛି କଣ ହାଲ ଚାଲ ପଚାରିବି ସବୁ ଭଲ ଅଛି ନାଇଁ ଗାଁ ପରିସ୍ଥିତି କେମିତି? ହଉ ତ ଏଠି ଆରେ ବହୁତ ଜୋର ମେଘ ହଉଥିବ ବହୁତ ଜୋର ମେଘ ହୋଉଛି।
ମୁଁ ହଁ ଆଉ ତମକୁ ଆସେ ରୋଷେଇ। ପ୍ରୀଙ୍ଗରୀୟା ଆସେ।
ରୋଷେଇ ତ ସେମିତି କିଛି ଆସନା କିନ୍ତୁ ଆମିଷ ଉପରେ ପ୍ରାୟ କରିଦେବି ଆମିଷ ଉ କରିଦେବି କ ଏବଂ ଏଠି ତ
ତାମେ ତମେ ଶିଖିବ ତମେ ଶିଖିବ ତମେ ମୋ ଠୁ ଶିଖିଲ କେମିତି ହୁଏ? ହୁଁ। ଚିଲି ଚିକେନ ଟା।
ଆ ଚିଲି ଚିକେନ ସେଗୁ ତ ଆମେ କରିପାରିବୁ ପିଆଜ। ପିଆଜ କାଟିକି ସେ ଘ ତ ମୁଁ କରିପାରିବୁ।
ଆ୍ଛା ପ୍ରଥମେ ଶୁଣନ୍ତୁ ଆମେ ସାଧା ଉପରେ ନା ଆଚ୍ଛା ଫିଙ୍ଗର ଚିପସ ଟା ଶିଖିବେ କି ଆପଣ।
ନୁଁ ଆମକୁ ମତେ ଶିଖେଇ ଦିଅନ୍ତୁ ଯେ କଖାରୁ ଫୁଲରେ ନା କଖାରୁ ର ଯୋଉ ଗୋଟେ ତାର ଟଙ୍କ ମୂଳରେ କରନ୍ତିନି ଗୋଟେ ଆଇଟମ ତରକାରୀ ଟାଇପ ର ତରକାରୀ ଜିନିଷ ଗୋଟେ କରନ୍ତି।
ଆଚ୍ଛା ଆଚ୍ଛା ହଁ ବୁଝିଲି ବୁଝିଲି ତମେ ଯୋଉ କଥାଟା କହୁଛ ମୁଁ ବୁଝିଲି ସେଟା କହିବାକୁ ଗଲେ ଆପଣ ଗୋଟେ କାମ କରନ୍ତୁ ଫାର୍ଷ୍ଟ ଅପଙ୍କର ବାରିରେ କିମ୍ବା ଆପଣଙ୍କର ଚାଲ ଉପରେ କିମ୍ବା ଭଲମନ୍ଦ ଯୋଉଠି କାଖରୁଫୁଲ ହେଇଥିବ। ଆପଣ ଗୋଟେ କାମ କରିବେ କଖାରୁ ଫୁଲଟିକୁ ଆଣିବେ ଫାଷ୍ଟ। ପ୍ରଥମେ କଖାରୁ ଫୁଲ ଆଣିବେ ତାକୁ ଫୁଲ ଟିକୁ ଫୁଲଟିକୁ କାଟିଦେବେ ଡେମ୍ଫଟିକୁ ଅଲଗା କରିଦେବେ। ଆପଣ ଫୁଲଟିକୁ ଫୁଲଟ ଫୁଲଟିକୁ ଫୁଲଟିକୁ ବରା ବି କରିପାରିବେ ଆପଣ। ତାକୁ କୁହନ୍ତି ଫୁଲ ବରା। ଆଉ ଡଙ୍କ କୁ ହଁ ଫୁଲ ଭରା ହଁ ଆଚ୍ଛା କଖାରୁ ଫୁଲ ହଁ କଖାରୁ ଫୁଲ ଭରା ଆପଣ ଗୋଟେ କାମ କରିବେ। ହଁ କଖାରୁ ଫୁଲ ଭରା ସେ ଡେମ୍ଫ ଗୁଡ଼ିକ ଯେତିକରହିବେ ଆପଣ ଗୋଟେ କାମ କରିବେ ଡେମ୍ଫ ଗୁଡ଼ିକ ଭଲ ବି ଧୋଇଦେବେ। କାମ କ୍ଲିନ୍ କରିକି। ଧୋଇ ସାରିଲା ପରେ ତାକୁ ଟି ଟିକ ଟିକ କରି କାଟିବେ। କାଟ ଟି ସାଇଲା ପରେ ଆପଣ ତା ସହିତ ତା ସହିତ ଯେମିତି ଆଡ଼୍ କରିବେ ତା ସହିତ ଆଳୁ ଆଡ଼୍ କରିପାରିବେ ଆପଣ କଖାରୁ ଆଳୁ କଖାରୁ ଆଡ଼ ଆଡ଼୍ କରିପାରିବେ ଯେପରିକି ଆଉ ବିଭିନ୍ନ ପନିପରିବା ଯେପରିକି କି।
ଶୁଣନ୍ତୁ ଶୁଣନ୍ତୁ ସାରୁ ସାରୁ ବି ଆଡ କରିହେବ।
ସାରୁ ଆଡ଼୍ କରିବେନି ଆପଣ ସାରୁଟି ନାଳୁଆ ଲାଗିବ ତର ରେସିପିଟ ର ସ୍ଵାଦଟାକୁ। ସ୍ୱାଦ ତାକୁ ଖରାପ କରିଦେବ।
ଶୁଣୁନାହାନ୍ତି ଶାର୍। ସାରୁ ନାଳୁଆ ଲାଗିଲେ ବି ବହୁତ୍ ଆମ ଦେହକୁ
ଓ ଆଚ୍ଛା। ଆଛା ସେ ସେଟା ଆପଣଙ୍କ ଉପରେ ଡିପେଣ୍ଡ କରେ ଆପଣ ଯଦି। ସାରୁ ଟିକେ ଆଡ୍ କରିବେ।
ସେଟା ଆଡ କଲେ ମୁଁ ଯା ଜାଣିଛି ଆମ ମା ବୋଉଙ୍କ ଠାରୁ ସେଟା ଆଡ କଲେ ବି ବହୁତ ଭଲ।
ହଁ ହଁ ହଁ। ଆପଣ ଆପଣଙ୍କ ଉପରେ ଡିପେଣ୍ଡ କରେ ଆପଣ ଆଡ କରିପାରିବେ ସାରୁ କି ଯେପରିକି ଗାଜର। ଜୁଡ଼ଙ୍ଗ ଅ ଆମର ବିଟ୍ ଆଉ ବିଭିନ୍ନ ପ୍ରକାର ପନିପରିବା ପକେଇ। ଆଚ୍ଛା ଆପଣ ଗୋଟେ କାମ କରିବେ। ଆପଣ ଯଦି ଛଣା ରେସିପିଟାକୁ। ଭଲ ହେବେ ଆପଣ ଗୋଟେ କାମ କରିବେ ଜୋ ଆମର ବେଷ୍ଟ ଚଏସ୍ ତେଲ ବେଷ୍ଟ ଚଏସ୍ ତେଲରେ ପ୍ରଥମେ ପରିବା ଗୁଡିକସବୁ। ଛାଣିଦେବେ ଏଇଟା ଆପଣ ମୁଁ ଯୋଉଟା କହୁଛି ଏଇଟା ହଉଚି ମୁଁ ଏଇଟା ଯୋଉ କହୁଛି ସିଜା ନୁହଁ। ଏଟା ହଉଛି ଛଣା ରେସିପଟା ଏଟା ବହୁତ୍। ଟେଷ୍ଟ ଆସିବ ଏଟା। ଆପଣ ଗୋଟେ ଥର କରିକି ଖା ଆପଣ ଗୋଟେ ଥର କରିକି। ଖାଇବେ ଦେଖି କିଏ ଟେ ରେସିପି ଟା କଣ ମାନେ। ହଁ। ଆରମ ମହତ୍ୱ ଟା ଆପଣ ବୁଝିପାରିବେ।
ହଁ ଯୋଉ କଣ କହିଲ ଆମର ତ ବାହାରୁ ବେଶୀ ମୁଁ ପ୍ରାୟ ତେଲ ମସଲା ଖାଉନି। ଆଉ ଆମ ଗାଁରୁ ବି ବାପା ମା ହରିକା ବୋଉ ହରିକା ଜେଜେମା ହରିକା ପଠେଇ ଦିଅନ୍ତି ବାଦାମ ରେ ଯୋଉ। ତେଲ ହେଇଥାଏ ସୋରିଷରେ ଯୋଉ ଆମର। ତେଲ ଅ କରିଥାନ୍ତି। ଘରେ ଖାଆନ୍ତି କି ତାକୁ ଯୋଉ ତେଲ ବାହାର କରନ୍ତି ଆଉ ଦେହ ଲଗେ ଦେହରେ ଲଗେଇବା ପାଇଁ ଶୁଣୁନାହାନ୍ତି ଦେହରେ ଲଗେଇବା ପାଇଁ ଦେହରେ ଲଗେଇବା ପାଇଁ ଯୋ ଯୋଉ ନଡିଆ ତେଲ ନଡିଆ। ପଚା ନଡିଆ କରିକି ବାହାର କରନ୍ତି ସେଗୁରା। କଣ ଦେହ ଖରାପ କୁଆ ହେଇଥିଲା ଦେହ ଲଗେଇଲେ ଭଲ ଲାଗେ ଆଉ ବିଶେଷ ତ ଆମେ ତେଲ ବାହାରୁ
ଆଜ୍ଞା ହଁ ଗ୍ରାମରେ ସବୁ ଆମ ଗାଁ ରେ ବି ସବୁ ନଡିଆରୁ ତେଲ ବାହାର କରନ୍ତି ଆଉ ସୋରିଷରୁ ତେଲ ବାହାର କରନ୍ତି ଗାଁରେ ସବୁ ଏଗୁଡିକ ସବୁ ହୁଏ। ସହରରେ ଏଇ ଗୁଡିକ ସବୁ ଗାଁ ରେ ସବୁ ଉ ଉ ନିଜ ହାତରେ ସବୁ ତିଆରି କରନ୍ତି ମାନେ ରାସାୟନିକ ପଦ୍ଧତି କି କିଛି ଆଡ଼େ କରନ୍ତି ନାହିଁ ନିଜେ ଅ ସୁବିଧା ଅନୁସାରେ ସବୁ କରନ୍ତି।
ଆଜ୍ଞା ଆଉ ଏ ତ ସହରରେ ବଡ଼ ବଡ଼ କମ୍ପାନୀ ଦ୍ୱାରା ଏହା ସବୁ ଉତ୍ପାଦିତ ହେଉଛି ସେଇ ଏକା ପଦ୍ଧତି ସବୁ ଜିନିଷ ସବୁ ଅଲଗା ଏବେ ତ ସବୁ କେମିକାଲ ଜିନିଷ ଜିନିଷ ସବୁ ଆଉ ଆଗ ଭଳିଆ ତ ଆଉ ଖାଦ୍ୟର ସ୍ୱାଦ ନାହିଁ ସବୁ ଏଇଆ ଆଉ।
ଆଉ ତମର ଯଦ ଯି ସମୟ ହେଇଯାଇଥିବ ଆପଣ ରଖିପାରନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା।
ହୋଉ